ହାଲୋ
ଦସ
ଏଇଠି ବସିଥିଲି ତମେ କଣ କରୁଛ?
ହଁ ମୁଁ ବସିଥିଲି ଆଉ ଖାଇସାରିଲାଣି?
ହଁ ପିଠା ଚା ଖାଇକି ବସିଛି।
ବର୍ଷା ତମ ଆଡ଼େ କେମିତି ହଉଛି?
ହଁ ବର୍ଷା ତ ହଉଛି କମୁନି ଆଉ।
ହଁ ଏପଟେ ବି ବର୍ଷା ବହୁତ ଜୋର ହଉଛି।
ଆଜି କୋଉ ଟପିକ ଉପରେ ଆଲୋଚନା କରିବ।
ଆଜି ମୁଁ ମହାତ୍ମା ଗାନ୍ଧୀଙ୍କ ବିଷୟରେ କହିବି।
ହୁ।
ହ ଆମର ମହାତ୍ମା ଗାନ୍ଧୀଙ୍କ ବିଷୟରେ ତମେ ପଢିଥିବ ବହିରେ ସବୁ ଜାଣିଥ ମହାତ୍ମା ଗାନ୍ଧି ଆମର ହ ମ ମହାତ୍ମା ଗାନ୍ଧୀ ହଉଛନ୍ତି ଆମର ଜାତୀୟ ପିତା। ମହାତ୍ମା ଗାନ୍ଧୀ ଆମର ଅକ୍ଟୋବର ଦୁଇରେ ଜନ୍ମ ଗ୍ରହଣ କରି। ଥିଲେ କୋଉଠି ଆମର ଅ ଅଠରଶହ। ଅଣଅଶୀ ମସିହା ଅକ୍ଟୋବର ଦୁଇରେ ସେ ଜନ୍ମ ଗ୍ରହଣ କରିଥିଲେ।
ଅଣସ୍ତୋରିୀ ଅଠରଶହ ଅଣସ୍ତରିୀ ମସିହା ଅକ୍ଟୋବର ଦୁଇ ତାରିଖ ଗୁଜୁରାଟ ର ପୋରବନ୍ଦର।
ଅଠରଶହ ଅଣସ୍ତରି ଅକ୍ଟୋବର ଦୁଇ ଗୁଜୁରାଟ ର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ସେଇ ପୋରବନ୍ଦର ଅଞ୍ଚଳରେ ତାଙ୍କର ପିତା ଥିଲା। ନାଇଁ ନାଇଁ ତାଙ୍କ ପିତାଙ୍କ ନାଁ ଥିଲା। ତାଙ୍କ ପିତାଙ୍କ ନାଁ ଥିଲା କରମ ଚାନ୍ଦ ଉତ୍ତମ ଗାନ୍ଧୀ। ତାଙ୍କ ମାତାଙ୍କ ନାଁ ଥିଲା ପୁତଲି ବାଇ। ତାଙ୍କ ପିତା ଥିଲେ ଗୋଟେ। ଯେମିତି ଆମର ପ୍ରଧାନ ଏଇ ଯୋଉ ମୁଖ୍ୟମନ୍ତ୍ରୀ ଟାଇପ ର ସେଇ ଟାଇମରେ। ଥିଲେ କୋଉଠି ନା ପୋରବନ୍ଦର ବୋଲି ଗୋଟେ ଛୋଟିଆ ଗାଁରେ ମାନେ ଛୋଟିଆ ଏରିଆରେ ସେ ଥିଲେ। ସେ ତନ୍ତୀ ଥିଲେ ଜାତିରେ ତନ୍ତୀ ଥିଲେ। ତ ମହାତ୍ମା। ଗାନ୍ଧୀ ଯେତେବେଳେ ଜନ୍ମ ହେଲେ। ମହାତ୍ମା ଗାନ୍ଧୀ ଫାଷ୍ଟ କଲେଜ ସ୍କୁରେ ପାଠ ପଢିଥିଲେ। କଲେଜ ସ୍କୁଲ ପାଠ ପଢିକି ସେ ତାଙ୍କର।
ସେ ଲଣ୍ଡନରୁୁ ଓକିଲାତି କରିନଥିଲେ କି ଓକିଲତି ପାସ୍ କରି।
ତାପରେ ସିଏ ଗଲେ। ନାଇଁ। ଗ୍ରାଜୁଏସନ ସିଏ ଏଇଠି ସାରିଥିଲେ ତାପରେ ସେ ଲଣ୍ଡନ ଯାଇଥିଲେ ଓକିଲତି ପାଇଁ।
ହଁ ଓକିଲାତି ପାସ୍ କରି ଦକ୍ଷିଣ ଆଫ୍ରିକା ଯାଇଥିଲେ।
ଦକ୍ଷିଣ ଆଫ୍ରିକା। ଓକିଲାତି ସମୟର କଥା ସିଏ। ସେ ଓକିଲାତି କରି ଲଣ୍ଡନ ର ଦକ୍ଷିଣ ଆଫ୍ରିକା ଯାଇଥିଲେ। ଦକ୍ଷିଣ ଆଫ୍ରିକା ଯାଇ ଓଡିଶା ଫେରି ଥିଲେ ତାଙ୍କର ପୁତୁଲି ବାଇ ସାଙ୍ଗରେ। ବାହାଘର ହେଇଥିଲା। ଏଇ ଯୋଉ ସରି ତାଙ୍କର ହଁ ତାଙ୍କ ସ୍ତ୍ରୀଙ୍କ ନା। ହଁ। ହଁ ତାଙ୍କ ସ୍ତ୍ରୀଙ୍କ ନାଁ କସ୍ତୁରବା। କସ୍ତୁରବା।
ହଁ।
କୁ ସେ ମହାତ୍ମା ଗାନ୍ଧୀ ଆସିକି କସ୍ତୁରବା ମାଙ୍କ ସହିତ ସେ। ତାଙ୍କର ବାହାଘର ହେଇଥିଲା ଆଉ ସିଏ। ତାଙ୍କର ଗୋଟେ ପିଲା ବି ହେଇଥିଲେ ଗୋଟେ ପୁତ୍ର ସନ୍ତାନ ହେଇଥିଲା ଯେକି। କି କିଛି ସମୟ ପରେ ମରି ଯାଇଥିଲେ କି। କିଛି ଦିନ ରହିକି। ତାପରେ ତାରଙ୍କର ଚାରୋଟି ପୁତ୍ର ହେଇଥିଲେ। ତାପରେ ମହାତ୍ମା ଗାନ୍ଧୀ ଧୀରେ ଧୀରେ ଧୀରେ ଧୀରେ ସେ ଦେଶକୁ ସ୍ଵାଧୀନ ଦେବା ପାଇଁ କିି। ସେ କଣ କଲେ ନା ଜେଲ ରେ ରହିଲେ ଦେଶ ସ୍ଵାଧୀନତା ଉପରେ ପରିବାର ଛାଡିଦେଲେ ପରିବାର। ସେକି ଦେଶ କେମିତି ସ୍ୱାଧୀନତା ହବ। ଓ ସିଏ ରହିଲେ ତାପରେ ମହାତ୍ମା ଗାନ୍ଧୀ କେତେବେଳେବି। ପଢୁଥିଲେ ସେ ପାଠ ପଢିଲା ସମୟରୁ ହିଁ ସେ ସ୍ଥିର ସ୍ଵଭାଵର ଥିଲେ। ଲାଜ କୂଳ ସ୍ୱଭାବର ଥିଲେ ଆଉ ଖେଳକୁଦ ପ୍ରତି ତାଙ୍କର ଆଦୌ ଇଚ୍ଛା ନଥିଲା।
ହଁ।
ସେ ସବୁବେଳେ ଚୁପଚାପ ରହୁଥିଲେ ଆଉ। ଆଉ ଆଭରେଜ ରେ ବି ପଢୁଥିଲି ସେ ଆଭରେଜ ପଢୁଥିଲେ। ତ ସିଏ କଣ କଲେ ନା ତାଙ୍କର ଚିନ୍ତାଧାରା ଥିଲା କି ସେ ଦେଶକୁ ଆମର। ସ୍ଵାଧୀନ କରିବେ ଇଙ୍ଗ୍ରଜ ମାନଙ୍କ କବଳରେ। ସେଥିପାଇଁ ସେ କଣ କଲେ ନା ଜେଲରେ ବହୁତ ସମୟ ଜେଲରେ କାଟିଛନ୍ତି ଦେଶ ପାଇଁକି। ତାଙ୍କର ତ ମାନେ। ଅବଦାନ କହିବାକୁ ଗଲେ କହିଲେ ବି ସରିବନି ତାଙ୍କର ଯେତିକି ଅବଦାନ। ସେହି ଆମର। ଦେଶ ସ୍ଵାଧୀନତାର ମୂଳ ଦୁଆ ବା ଆରମ୍ଭ। ତ ସିଏ କଣ କରିଥିଲେ ନା ଆମର ଦେଶ ସ୍ଵାଧୀନତା କରିବା ପାଇଁ କି ସିଏ ଆମର। ବା କହିଥିଲେ କି କଣ ମାନେଇ ସ୍ଵାଧୀନତା ମାନଙ୍କର ଏଇ ଯୋଉ। ଆମର ଲବଣ ସତ୍ୟାଗ୍ରହ କରିଥିଲେ। ଆଉ ଲୁଣମରା ସତ୍ୟଗ୍ରହ ଗୋଟେ ଆମର ସେ କରିଥିଲେ। ସେତେବେଳେ ସେଥିରେ ଆମର ମାଳତୀ ଦେବୀ ରମାଦେବୀ। ଗୋପନ ଦାସ ଆଉ ମସୁଦନ ଦାସ ମହାତ୍ମାଗାନ୍ଧୀ ନିଜେ। ସୁଭଦ୍ରା ଦେବୀ ଏମାନେ ସମସ୍ତେ ଥିଲେ ଇଜ ସଂଗ୍ରାମରେ ଥିଲେ। ଏଇ ସଂଗ୍ରାମରେ ତ ବହୁତ ସଂଗ୍ରାମୀ ମାନେ ଥିଲେ।
ତାଙ୍କର ଯିପ୍ ପ୍ରସିଦ୍ଧ ହଉଚି ଆତ୍ମଜୀବନର ନାମ କଣ ସତ୍ୟର ପ୍ରୟୋଗ ଯୋଉଟା।
ହଁ।
ହ।
ସତ୍ୟର ପ୍ରୟୋଗ ସେ ସତ୍ୟ ଉପରେ ହିଁ ନିର୍ଧାରିତ ଥିଲେ। ସେ ଅହିଂସା ଆଉ ସତ୍ୟ ହଉଚି ତାଙ୍କର ଚାବିକାଠି ବା ତାଙ୍କର ମୂଳମନ୍ତ୍ର।
ସେଥିପାଇଁ ତ ଆମର ତାଙ୍କର ଯୋଉ ଜନ୍ମ ହେଇଥିଲା ସେଥିପାଇଁ ଅକ୍ଟୋବର ଦୁଇକୁ ଆମର ଗାନ୍ଧି ଜୟନ୍ତୀ ବୋଲି କୁହା
ଗାନ୍ଧୀ ଜୟନ୍ତୀ କହୁ ତ ସିଏ ତାଙ୍କ ଜନ୍ମକୁ ଆମେ ଗାନ୍ଧୀ ଜୟନ୍ତୀ ପାଳୁ। ତ ଅହିଂସା ସତ୍ୟ ଉପରେ ସେ ଆଧାରିତ ଆଉ ଅହିଂସା ସତ୍ୟର ସତପତ୍ ସେ ଆଉ ଅହିଂସା କୁ ସିଏ ସବୁବେଳେ କହୁଥିଲେ ଅହିଂସା ଗ୍ରହଣ କର। ଅହିଂସା ଆଉ ସତ୍ୟ ତାଙ୍କର ମୂଳମନ୍ତ୍ର ଥିଲା ତାପରେ ସେ କଣ କଲେ ନା ସ୍ଵାଧୀନତା ମାନ ମାନେ ସ୍ଵାଧୀନତା ପାଇବା ପାଇଁ ବହୁତ୍ ଚେଷ୍ଟା ପରେ ବହୁତ୍ ମାନେ ଅଁ ସଂଗ୍ରାମ ପରେ ବହୁତ୍ ସଂଗ୍ରାମ ପରେ ବହୁତ୍ ନେତାଙ୍କ ମହାତ୍ମାଗାନ୍ଧୀ ସହିତ ଜବାହହାରଲାଲ ନେହେରୁ ଆଉ ସୁଭାଷଚନ୍ଦ୍ର ବୋଷ୍ ସୁବା ଯୋଉ ଆମର ମଧୁସୂଦନ୍ ଦାସ୍ ଗୋପବନ୍ଧୁ ଦାସ୍ ତାପରେ ଆମର ରହିଲେ ମାଳତୀ ଦେବୀ ମହିଳା ଭିତରେ ମାଳତୀ ଦେବୀ ରମା ଦେବୀ ସୁଭଦ୍ରା ଦେବୀ ଏ ସମସ୍ତେ ମିଶିକି ଆମର ବକ୍ସି ଜଗବନ୍ଧୁ ସମସ୍ତେ ମିଶିକି ଆମର ବହୁତ୍ ସଂଗ୍ରାମ ପରେ ଆଜି ଆମେ ଯୋଉଟା ସ୍ଵାଧୀନତା ପାଇଚୁ। ଶେଷରେ ସେ ଉଣେଇଶ ସଡଚାଳିଶ ମସିହା ଅଗଷ୍ଟ୍ ଚଉଦ ତାରିଖ ଦିନ ରାତିରେ ସ୍ଵାଧୀନତା ପ୍ରଦାନ କରିଥିଲେ ବା ଆମକୁ ସ୍ଵାଧୀନତା ଦେଇଥିଲେ। ଉଣେଇଶହ ସତଚାଳିଶ ଅଗଷ୍ଟ ପନ୍ଦରକୁ ଆମେ ସ୍ଵାଧୀନତା ଦିବସ ଭାବରେ ପାଳୁ ତାପରେ ଉଣେଇଶଶହ ସତଚା ତାପରେ ଆମର ସମ୍ବିଧାନ୍ ତାପରେ ଆମର ଆମ୍ବେଦକର ହେଉଚନ୍ତି ଆମ ପଲ୍ ରାଜନୀତିର ଜନକ। ଆମ୍ବେଦକର୍ ସରି ଆମ ରାଜନୀତିରେ ଜନକ ହଉଚନ୍ତି ଆରିଷ୍ଟୋଟଲ ଆମ୍ବେଦକର ହଉଚନ୍ତି ଆମର ଅ ଆମର ଯୋଉ ସମ୍ବିଧାନ ଲେଖକ ବା ସମ୍ବିଧାନର ମୁ ଲେ ଖକ ଥିଲେ। ତାପରେ ଆମର ସମ୍ବିଧାନ୍ ତାପରେ ଆମର ଆମ୍ବେଦକରଙ୍କର ଚାଲିଲା ଆମ୍ବେଦକର ସମ୍ବିଧାନ କରି ତାପରେ ଆମେ ଆଜିଯାଏ ସମ୍ବିଧାନ ହିସାବରେ ଆମେ ଚାଲି-ଚାଲିଚୁ, ଆମର ଜୀବନ ଶୈଳୀ ଚାଲିଚି। ତ ମହାତ୍ମାଗାନ୍ଧୀଙ୍କର ଥିଲା ଏଇସବୁ ସଂଗ୍ରାମ ଏମିତି ତାଙ୍କର ଚେଷ୍ଟା। ଆଉ ତାଙ୍କ ଚେଷ୍ଟା ଆଜି ସଫଳ ହେଇଚି। ସେଥିପାଇଁ ସେ ଜାତିରପିତା ଭାବରେ ଆଜି ଯାଏ ବିି ଅମର ଅଛନ୍ତି। ତ ଏଇଆଥିଲା ମହାତ୍ମାଗାନ୍ଧୀଙ୍କ କାହାଣୀ।
ମୁଁ କେବେ ଗୋପବନ୍ଧୁଙ୍କ ବିଷୟରେ କିଛି କହୁଚି।
କୁହନ୍ତୁ?
ଆମର ଉତ୍କଳମଣି ପଣ୍ଡିତ୍ ଗୋପବନ୍ଧୁ ଦାସ୍ ଓଡିଶାର ଜଣେ ମହାନ ସ୍ଵାଧୀନତା ସଂଗ୍ରାମୀ ଥିଲେ। ସମାଜର ସଂସ୍କାରକ ପ୍ରତିଭାବକ କବି ପ୍ରସିଦ୍ଧ ସାମ୍ବାଦିକ ବି ସେ ଥିଲେ।
ଆଜ୍ଞା।
ତାପରେ ଓଡିଶାର ସାମାଜିକ ରାଜନୈତିକ ଜୀବ୍ ଜୀବନକୁ ସମୃଦ୍ଧ କରିବାରେବି ତାଙ୍କର ଅବଦାନ ଅତୁଳନୀୟ। ସେଥିପାଇଁ ତ ତାଙ୍କୁ ହଁ ସେଥିପାଇଁ ତାଙ୍କ ଙ୍କୁ ଉତ୍କଳ ମଣି ଓଡିଶାର ରତ୍ନ ଉପାଧିରେ ଭୁସ୍ୟ କରଯାଇ ନଥିଲା କି?
ହଁ ତାଙ୍କୁ ଉତ୍କଳମଣି ଉପାଧି ଦିଆଯାଇଥିଲା। ସେଥିପାଇଁ ତାଙ୍କର ଉତ୍କଳମଣି ଗୋପବନ୍ଧ ଦାସ।
ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କର ଜନ୍ମ ଆମର ହେଇଥିଲା ଅଠରଶହ ସତସ୍ତରୀ ମସିହା। ଅକ୍ଟୋବର ନଅ ତାରିଖ ପୁରୀ ଜିଲ୍ଲାର ସୁଆଣ୍ଡୁ ଗ୍ରାମରେ। ସେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପିତାଙ୍କ ନାମ ଥିଲା ହଁ ତାଙ୍କ ପିତାଙ୍କ ନାମ ଥିଲା ଦୈତାରୀ ଦାସ। ଏବଂ ମାତାଙ୍କନାମ ଥିଲା ସ୍ଵର୍ଣ୍ଣମୟୀ ଦେବୀ ଥିଲା।
ଆଜ୍ଞା।
ସେ ଆମର ପାଠ ଯୋଉ ପଢିଥିଲେ ଶିକ୍ଷା ଗ୍ରହଣ କରିଥିଲେ। ସେ ପୁରୀ ଜିଲ୍ଲା ସ୍କୁଲ୍ ରୁ ମାଟ୍ରିକ୍ ପାସ୍ କରି କଟକର ରେଭେନ୍ସା କଲେଜ୍ ରୁ ବିଇଡି କରିଥିଲେ କମ୍ପ୍ଲିଟ୍। ତାପରେ ଏବଂ କଲିକତା ବିଶ୍ୱବିଦ୍ୟାଳୟରେ ବିଏଲ୍ ଆଇନ ଡିଗ୍ରୀ ହାସଲ କରିଥିଲେ। କଲିକତାରେ ବି ସେ ପାଠ ପଢୁଥିଲେ। ତାପରେ ତାଙ୍କର ଯୋଉ ତ୍ୟାଗପତୂ ଜୀବନ ଯୋଉଟା ଥିଲା ସେ ଖୁବ୍ କମ ବୟସରେ ବି ନିଜ ପତ୍ନୀ ଏବଂ ପୁତ୍ରକୁ ହରାଇ
ଛାଡ଼ି ଦେଇଛି ହେ ଆଜ୍ଞା, ଆଜ୍ଞା, ଆଜ୍ଞ ଗ୍ୟା ସେ ହରାଇଥିଲେ ତାଙ୍କର ସେଟା ଦେଶ ପାଇଁ ସେ ନିଜ ପତ୍ନୀ ଓ ପିଲାଙ୍କୁ ତ୍ୟାଗ କରିଥିଲେ।
ତାପରେ ଏହା ସତ୍ୱେ ସେ ଭାଙ୍ଗି ନ ଏତେ ସାରା ହେଇକି ବି ସେ ତାଙ୍କ ସ୍ତ୍ରୀଙ୍କୁ ହରେଇ ତାଙ୍କ ପୁତ୍ରକୁ ହରେଇ। ଫେରବି ସେ ଭା
ତାଙ୍କ ମନରେ ଦୁଃଖ ନଥିଲେ କି ସେ ଭାଙ୍ଗି ନଥିଲେ।
ନା ସେ ନିଜ ସମତ୍ଵ ସମ୍ପତ୍ତି ତ୍ୟାଗ କରି ସମାଜ ସେବାରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସର୍ଗ ଦେଇଦେଉଥିଲେ ସେ ସବୁ ସମ୍ପର ତାଙ୍କର ସମ୍ପତ୍ତିକୁ ବି ତ୍ୟାଗ କରି
ସିଏ ତାଙ୍କ ସ୍ତ୍ରୀକି କହି ଥିଲେ ଯେତେବେଳେ ଆସିଲେ ମାନେ ସ୍ତ୍ରୀ ପିଲାଙ୍କୁ ଛାଡିକି ତାଙ୍କ ସ୍ତ୍ରୀଙ୍କର ଯେତେବେଳେ ଦେହ ଅସୁସ୍ଥ ଥିଲା। ସ୍ତ୍ରୀ ପିଲାଙ୍କର ଦେହ ଅସୁସ୍ଥ ଥିଲା, ସେ କହିକି ଆସିଥିଲେ ମୁଁ ଯଦି ଏଇଠି ଗୋଟେ ପୁଅକୁ ମୋର ଅନେଇବି ସେଠି ମୋର ସହସ୍ର ପୁଅ ମାନେ ଚାଲିଯିବେ ଯଦି ମୁଁ ଏଠି ଗୋଟିଏ ମା କୁ ଅନେଇବି ଗୋ ଟିଏ ନାରିକି ସେଠି ମୋର ହଜାର ମା ଚାଲିଯିବେ। ହଜାର ମା ଚାଲିଯିବେ ତ ମୁଁ ଏ ଠି ରହିପାରିବି ନାହିଁ, ମୁଁ ଶହ ଶହ ଲୋକଙ୍କ ପାଖକୁ ମୋର ଯିବାର ଅଛି ଆସିଥିଲେ।
ଯୋଉ ଶିକ୍ଷା ସମାଜ ସଂସ୍କାର ସିଏ ଆମର କଣ ସତ୍ୟବାଦୀ ବନବିଦ୍ୟାଳୟ ଜାଣିଥିବ।
ସତ୍ୟବାଦୀ ବନବିଦ୍ୟାଳୟ ଉଣେଇଶହ ଅଠାଅଶୀରେ ହେଇଥିଲା।
ଉଣେଇଶ ନଅ ମସିହାରେ ସେ ସେ ସେ ପୁରୀର ସାକ୍ଷୀଗୋପାଳ ଯାଇକି ଉକ୍ତ ଆକାଶ ବିଦ୍ୟାଳୟ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ଏଠାରେ ଛା ତ୍ର ମାନଙ୍କ ଚରିତ୍ର ଗଠନ ଏବଂ ଦେଶ ସେବା ସେବାର ଶିକ୍ଷା ଦି ଶିକ୍ଷା ଦଉଥିଲେ।
ଆଜ୍ଞା।
ତାପରେ ପ୍ରଳୟଙ୍କ ବନ୍ୟା ତାପରେ ଯୋଉ ମରୁଡ଼ି। ସମୟରେ ସେ ନିଜ ଜୀବନକୁ ବାଜି ଲଗେଇ ଗରିବ ଏବଂ ସହାୟକ ଲୋକଙ୍କ ସେବା କରୁଥିଲେ। ଜାତି ପ୍ରଥା ଏବଂ ଅଷ୍ପୁଶ୍ୟତା ବିରୋଧରେ ସେ ସ୍ଵର
ସିଏ ଦେଶ ପାଇଁ ସ ଅ ଉତ୍ସର୍ଗ ଦେଶ ପାଇଁ ସବୁବେଳେ ଉତ୍ସର୍ଗୀ ଥିଲେ। ସେମାନେ ମହାତ୍ମାଗାନ୍ଧୀ ବି ଶୁଣନ୍ତୁ ଶୁଣନ୍ତୁ। ମୁଁ ତମକୁ ଗୋଟେ ମହାତ୍ମାଗାନ୍ଧୀଙ୍କ ବିଷୟରେ ବି ଗୋଟ କଥା ଛାଡିଦେଲି କହିବାକୁ ଯୋଉଟା ମହାତ୍ମାଗାନ୍ଧୀ କି ଯୋଉ ମାରିଥିଲେ ଜାଣିଛନ୍ତି। ନାଥୁରାଣ ଗଡ଼ ସେ।
ହଁ
ମହାତ୍ମା ଗାନ୍ଧୀ ଏକ ସଭାରେ ମରିଥିଲେ ଯୋଉ ସଭାରେ କି ନାଥୁରାମ ଗଡ଼ ସେ ତାଙ୍କୁ ଗୁଳି ମାରିଥିଲେ ତ ମହାତ୍ମା ଗାନ୍ଧୀ ମରିଥିଲେ। ତାଙ୍କ ମରିବା ଟା ବି ବହୁତ ଆସ ଶ୍ଚର୍ଯ୍ୟ ଜନକ ରହସ୍ୟମୟ ଥିଲା କାହିଁକି ନାଥୁରାମ ଗଡ ସେ ମାରିଥିଲେ ତା ଆଶ୍ଚର୍ଯ୍ୟଜନକ ତା ବିଷ ବିଷୟରେ ବହୁତ ତଥ୍ୟ ମିଳୁଚି କିନ୍ତୁ ପ୍ରକୃତ ସତ୍ୟତା କୋଉଟା ଜଣା ପଡୁନି।
ତାପରେ ରାଜନୀତି ଓ ସ୍ଵାଧୀନତା ସଂଗ୍ରାମ ସିଏ ଓଡିଶା ପ୍ରବେଶ ପ୍ରଦେଶ ଗଠନ ଆନ୍ଦୋଳନ ସହ ଜଡିତ ବି ଥିଲେ। ପରବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ଆହ୍ବାନରେ ସେ ସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଆମର ଯୋଉ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ପ୍ରଥମ ସଭାପତି ବି ସିଏ ହୋଇଥିଲେ। ତାପରେ ତାଙ୍କର ଯୋଉ ଜେଲ୍ ଜେଲ୍ ଜୀବନ ଥିଲା ସେଟା ସ୍ଵାଧୀନତା ହଁ ସେ ସ୍ଵାଧୀନତା ଆନ୍ଦୋଳନ ପାଇଁ ତାକୁ ବ୍ରିଟିଶ୍ ସରକାରଙ୍କ ଦ୍ଵାରା ହଜାରିବାଗ ଜେଲ ରେ ଦୁଇ ବର୍ଷ ବନ୍ଦୀ କରିବାକୁ ଉ ପଡିନଥିଲା କି।
ମହାତ୍ମାଗାନ୍ଧୀ ବି ହଜାରିବାଗ ଜେଲରେ ଯାଇଥିଲେ। ଗୋପବନ୍ଧୁ ବି ହଜାରିବାଗ ଜେଲ ଯାଇଥିଲେ। ଆଜ୍ଞା
ତାପରେ ଆମର ଯୋଉ ଉଣେଇଶହ ଉଣେଇଶ ମସିହାରେ ପ୍ରସିଦ୍ଧ ଓଡିଆ ଖବରକାଗଜ ସମାଜ ବି ପ୍ର
ସମ୍ବାଦ ପ୍ରତିଷ୍ଠା କରିଥିଲେ ପ୍ରତିଷ୍ଠାତା ଥିଲେ ସମ୍ବାଦର ଯୋଉଟା ଆଜି ଯା ବି ଆମର ଲୋକପ୍ରିୟ ଆଉ ଚାଲୁଚି ଆମର ବହୁତ ମାନେ ସବୁ ନ୍ୟୁଜ୍ ବି ସେଥିରେ ଆଭେଲେବୁଲ୍ ଯୋଉଟା କି ଆମେ ସବୁ ନିୁଜ୍ ପେପର ଠାରୁ ସମ୍ବାଦ ଏକ ନମ୍ବର ରେ
ତାପରେ ସେ ଜେଲ ରେ ଥିବା ସମୟରେ ସେ ଅନେକ କାଳଜୟୀ କବିତା ପୁସ୍ତକ ରଚନା କରିଥିଲେ ତାଙ୍କର କିଛି ପ୍ରସିଦ୍ଧ ପୁସ ପୁସ୍ତକ ଥିଲା ଗୋଟେ ଜାଣିଥିବ ବନ୍ଦୀର ଆତ୍ମ କଥା। ଆଉ ଗୋଟେ ଧର୍ମ ପଦ ଗୋଟେ କାରା କବିତା। ଗୋଟେ ଅବାକ୍ ଅବକାଶ ଚିନ୍ତା।
ଆଜ୍ଞା ତାଙ୍କ କବିତା କେତେ ବି ଆମେ ପଢିଚୁ ଆମେ ସ୍କୁଲରେ ବି ନାଇଁଥ୍ ଏଇଟ କ୍ଲାସରେ ବି କେ କବି ତାଙ୍କର କବିତା ତାଙ୍କର ଗପ ବି କାହାଣୀ ବି ଗୋ
ତାପରେ ଆଉ ଗୋଟେ ସିଏ ହୃଦୟରୁ କହିଥିଲେ। ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ।
ତାଙ୍କର ଏଇଟା ସେଇ ତାଙ୍କରି ପୁଅ ଆଉ ମା ମା ତାଙ୍କ ସ୍ତ୍ରୀ ଯେତେବେଳେ ଅସୁସ୍ଥ ଥିଲେ ସେଇ ଟାଇମରେ
ସେ ସେତେବେଳେ ଏଇ କଥାଟା ହିଁ କହିଥିଲେ ତ ଦେଖନ୍ତୁ ସିଏ। ସ୍ତ୍ରୀ କୁ ଛାଡିଦେଲେ ପୁଅକୁ ଛା ପାଇଁ ହିଁ ସମର୍ପଣ। କରିଦେଲି।
ଆମର ଯେତେକ ସ୍ଵାଧୀନତା ସଂଗ୍ରାମୀ ଥିଲେ ସେମାନେ ଦେଶ ପାଇଁ ଉତ୍ସର୍ଗୀ ଥିଲେ। ଆଉ ଦେଶ ପାଇଁ ସେ ବହୁତ କିଛି ତ୍ୟାଗ କରୁଛନ୍ତି ଧନ ସମ୍ପତ୍ତି ଧନ ଜୀବନ ପରିବାର। ସବୁ ସେ ତ୍ୟାଗ କରିଛନ୍ତି ଏମିତି କିି ନିଜର ମୂଲ୍ୟବାନ ଜୀବନ ବି ତ୍ୟାଗ କରିଛନ୍ତି।
ହଁ ସେ ତ ମୂଲ୍ୟ
ତାପରେ ହିଁ ଆମେ ଫ୍ରିଡମ ପାଇଛୁ ନହେଲେ ଆମକୁ ଫ୍ରିଡମ ପାଇବା ବହୁତ୍ କଷ୍ଟକର। ସେ ତାଙ୍କ କଷ୍ଟରେ ଆମେ ଫ୍ରିଡମ ପାଇଛୁ ଯୋଉଠିକି ଆମେ ଖୁସି ରେ ବଞ୍ଚି ପାରୁଛୁ।